ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ
ହାଲୋ
ହଁ ଅ ତ ଲକ୍ଷ୍ମୀ ପୁରାଣ ବିଷୟରେ ଆପଣ ଅଧାରେ ଛାଡିଥିଲେ ତ ସେଇଠୁ କୁହନ୍ତୁ?
ହଁ ଟିକେ ରୁହନ୍ତୁ।
ହୁଁ ଉଁ
ହାଲୋ ହାଲୋ
ହାଲୋ? ହଁ କୁହନ୍ତୁ, ଲକ୍ଷ୍ମୀପଣ ଉପରେ କହିବାକୁ ଗଲେ ଆମର ମୃତ ଲକ୍ଷ୍ମୀପୁରାଣ କିଏ କଣ ଲେଖିଥିଲେ ଏଗଳିଆ ସବୁ କହିଥିଲି, ଆପଖି ଆମର ଫାଷ୍ଟ ଘର ପରେ ତାପରେ ଆମର ସକାଳେ ଘରୁ ଭଲ ଭାବେ ପୋଛା ପୋଛି କରନ୍ତି, ତାହା ଆଗ ଦିନ ଘର ଦୁଏ ଦୁଇ କରିଦିଅନ୍ତି। ତ ସେହିଦିନ ଘର ପୋଛାପୋଛି କରିକିରି ଆମର ସେଇ ତା ପରଦିନ ରାତିରେ ଯେଉଁ ଛୁଟିିତରେ ଥିବେ। ସେଗୁଡ଼ାକୁ ଆଉଥରେ ଟିକେ ପାଣି ଛିଞ୍ଚନ୍ତି।
ଯାହାକି ମାହା ଲକ୍ଷ୍ମୀଙ୍କର ଆଗମନ ସଂକେତ।
ହୁଁ ଉ
ତାପରେ ପୂଜା ସାମଗ୍ରୀ ମା ଲକ୍ଷ୍ମୀର ଫୋଟୋ ବା ମୂର୍ତ୍ତି ବି ସ୍ଥାପନ କରନ୍ତି। ଆମର ଧାନରେ ଯେଉଁ ମେଣ୍ଟ କରାଯାଏ, ସେଗୁଡ଼ାକ ବି ମାଆଙ୍କ ଉପରେ ରଖିଥାନ୍ତି। ତାପରେ ଆମର ଦୀପ, ଧୂପ, ଫୁଲ ଆଉ ଆମର ଫଳରେ ନଡ଼ିଆ ଆଉ କଦଳୀ ଯାହା ବି ହେଇ କିଛି ଫଳ, ତାର ଆମର କ୍ଷୀରି ପିଠା ଆଉ ଆମର ହଳଦୀ କୁଙ୍କୁମା ଚାଉଳ ଏଗୁଡ଼ା ସବୁ ରଖିକିରି ପୂଜା କରାଯାଏ। ତାପରେ ପୂଜାର ପଦ୍ଧତି ହେଉଛି ସନ୍ଧ୍ୟା ସକାଳେ ତ ଯେମିତି ପୂଜା କରିବା କଥା। ଭାତ ଆମ୍ବିଳ କରିକି ବାକି ଫଳମୂଳ ହେଉକି ରୋଷେଇ କରିକି ଭାତ ଗୋ ଏଗୁଡ଼ା ସବୁ ରଖିଥାନ୍ତି। ତାପରେ ଆମର ସନ୍ଧ୍ୟା ଟାଇମରେ, ସନ୍ଧ୍ୟା ସମୟରେ ପୂଜା କରନ୍ତି।
ତାପରେ ଦୀପ ଉପଜଳନ୍ତି, ମାଲକ୍ଷ୍ମୀଙ୍କୁ ଫୁଲ ପ୍ରସାଦ ଅର୍ପଣ କରନ୍ତି, ତାପରେ ଲକ୍ଷ୍ମୀ ମନ୍ତ୍ର କିମ୍ବା ଭଜନ ପଢ଼ାନ୍ତି। ଆଉ ଆମର ଆରତ ବି କରନ୍ତି। ବାକି ଆମର ଯେମିତି ପ୍ରସାଦ ବଣ୍ଟନ କରିବା ତ ସେମିତି କିଛି କରିଥାନ୍ତି।
ହୁଁ ଉଁ
ହଉ ତମେ କୁହ କିଛି?
ତ ମୁଁ ତ ଲକ୍ଷ୍ମୀ ପୂଜା ବିଷୟରେ କହିଦେଇଥିଲି। ବାକି ଆମର ଅ ଆମର ଆଉ ତମକୁ ଆଉ କୋଉ ପର୍ବ ଆମର ଭଲ ଲାଗେ ଓଡିଆ ପର୍ବ?
ତୁମକୁ କିଛି ଆସୁଚି ଯଦି କୁହ?
ତ ଏବେ ଆମର ଆ ଏବେ ଗୋଟେ ପୂର୍ବରୁ ଗୋଟେ ଆଠ ଦଶ ଦିନ ପନ୍ଦର ଦିନ ପୂର୍ବରୁ ଆମର ଯାଇଥିଲା ଆମ କୁଆଁର ଝିଅ ମାନଙ୍କର ବଡ ପର୍ବ। ରଜ ପର୍ବ ତ ଏଇ ଝିଅକୁ ମାନେ ଏଇ ପର୍ବକୁ କୁଆଁରି ଝିଅ ମାନେ ଅତ୍ୟନ୍ତ ଅ ଆ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ଅ ଯେହେତୁ ଏଇ ପର୍ବରେ ଝିଅ ମାନଙ୍କୁ କେବଳ ଅବିଶ୍ରାମ ନବା ବଶରାମ୍ ନେଇଥାନ୍ତି। ମାନେ ଜୀବନ କୁ ବହୁତ ଭଲ ଭାବରେ ଉପଭୋଗ କରିଥାନ୍ତି। ଏମିତିରେ ତ ଦେଖିବାକୁ ଗଲେ ଅଲଗା ଦିନରେ ଝିଅ ମାନେ ସବୁ ବେଳେ ଗୃହ କାର୍ଯ୍ୟ ମାନେ ଘରର ରୋଷେଇ ବାସ ଉ ଘର ସଫା କରିବା। ଘର ସମ୍ଭାଳିବା ଏଇ ସବୁ କାମ କରିଥାନ୍ତି। ତ ରଜରେ ହଁ ସେ ତିନି ଦିନ ହଉ ପଛେ ଝିଅ ମାନଙ୍କୁ ଏମିତି କି ଫୁଲ ବି ତୋଳିବାକୁ ଫୁଲ ଏତ କୋମଳ। ତ ଫୁଲ ବି ତୋଳିବାକୁ ଦିଆଯାଏନା। ଏମିତି କି ପରିବା କାଟିବା ଦିଆଯାଏନା। ତ କାମ କରିବା ବହୁତ ଦୂରର କଥା। ରଜରେ ଅ ଝିଅମାନେ ମେହେନ୍ଦୀ କରି ନୂଆ ପୋଷାକ ପରିଧାନ କରନ୍ତି। ସାଙ୍ଗ ମାନଙ୍କ ସହିତ ଯୋଉଠି ଦୋଳି ପଡେ ସାଙ୍ଗସାଥି ମାନଙ୍କ ସହ ଯାଇ ଦୋଳି ଖେଳନ୍ତି। ଘର ଘର ବୁଲି ପୋଡପିଠା ଖାଆନ୍ତି। ଅ ଏବଂ ଦିନ ସାରା ନିଜ ଜୀବନ କୁ ବହୁତ ଭାବରେ ଉପଭୋଗ କରନ୍ତି ଏବଂ ସନ୍ଧ୍ୟାରେ ରଜ ପାଳା ଯାଏ। ଆଉ ମାନେ ଏଇଟା ଆମ ଓଡିଆ ପରମ୍ପରା କହିବାକୁ ଗଲେ କି ରଜ ପାଳନ ମାନେ ରଜରେ ତିନି ଦିନି। ଅ ଝିଅ ମାନେ ଝିଅ ହଉ ବୋହ ହଉ କି ଏ ଦେଖିବାକୁ ଗଲେ ଆମ ଘରର ମା ମାନେ ମଧ୍ୟ ଅ ସନ୍ଧ୍ୟା ପୂର୍ବରୁ ଭାତ ଖାଇବେ ଏବଂ ରାତିରେ ଭାତ ଖାଇବେ ନାହିଁ। ଏହା କୁ ଆମ ଓଡିଆ ପରମ୍ପରାରେ କୁହାଯାଏ ରଜ ପାଳିବା। ବାକି ଆଉ ଗୋଟେ ରଜର ମୁଖ୍ୟ ଆମର ବି ଖ୍ୟ ବସ୍ତୁ ରଜରେ ଝିଅ ମାନେ ରଜବତୀ ହୋଇଥାନ୍ତି। ଆ ଝିଅ ମାନେ ହୋଇଥାନ୍ତି ତା ସହ ଆମର ଦେବାଦେବୀ ମାନେ ଦେବୀ ମାନେ ମଧ୍ୟ ରଜରେ ରଜବତି ହେଇଥାନ୍ତି। ତ ସେଇଥିପାଇଁ ରଜରେ ଝିଅ ମାନ ପୂଜା କରନ୍ତି। ତିନି କି ମନ୍ଦିର ମଧ୍ୟ ଯାଆନ୍ତିନି। ଯେହେତୁ ମନ୍ଦିରରେ ଦେବୀ ମଧ୍ୟ ର ରଜବତୀ ହୋଇଥାନ୍ତି। ଆୟା ମାନଙ୍କ ଘରେ ମଧ୍ୟ ଯଦି କୌଣସି ଝିଅ ରଜ ବ୍ୟତୀ ହୋଇଥାଏ। ତାଙ୍କୁ ସେଦିନ ଅ ସେ ମାନେ ଆମ ଲୋକ ପରମ୍ପରା ରହିଚି ସେମାନେ ଆ ଗୋଟେ ସ୍ଥାନରେ ବସିବେ, ସେମାନଙ୍କୁ ସବୁ ଖାଇବା ପିଇବା ପାଇଁ ଦିଆଯିବ। ତ ଏମିତି କିଛି ରହିଚି ରଜ ପର୍ବର ମହତ୍ତ୍ୱ ଆଉ ବାକି ରଜରେ ଘରେ ମାନେ ତମେ କିଛି କର କି ନ କର। ରଜ ପର୍ବରେ ଘରେ ପୋଡ ପିଠା ହତା ହବ ମାନେ ପୋଡପିଠା ଟା ହବ ନିଶ୍ଚିତ ଭାବରେ। ଯେହେତୁ ରଜ
ଏଇଟା ଆମର ପରମ୍ପରା ହିସାବରେ ରହିଆସିଛି। ଯେହେତୁ ତ ପୋଡପି
ହେଉଛି ପୋଡପିଠା ଆଉ ବାକି କାହା ଘରେ ଯାହାକୁ ଯାହାର ପସନ୍ଦ ଅନୁଯାୟୀ ପୂଜା ମାନେ ପିଠା କରାଯାଏ। କିନ୍ତୁ ଆମର ପୋଡପିଠାଟା ହଉଛି ମୁଖ୍ୟ। ଅ ରଜ ଫାଷ୍ଟଦିନ ତ ପହିଲି ରଜ। ତାପରେ ତ ମିଥୁନ ସଂକ୍ରାନ୍ତି। ତାପରେ ବସୁମତୀ ସ୍ନାନ ଏମିତି ଭାବରେ କୋଉଠି ଆମର ଏଗୁଡା ତିନି ଦିନ ପାଳନ କରାଯାଏ। କୋଉଠି ପାଞ୍ଚ ଦିନ ପାଳନ
ଆଉ ଅଲଗା ଜାଗା ମ ହଁ ପାଞ୍ଚ ଦିନ କରନ୍ତି
ହଁ। ଆମର ବାର ଗଟେ ଦୋଳି ପଡେ ଆମ ଗାଁରେ କେମିତି ମାନେ ମୋ ରଜ କେମିତି ପାଳନ କଲି ସେ ବିଷୟରେ କହୁଛି ଆପଣଙ୍କୁ ଫାଷ୍ଟ ତ ରଜ ମାନେ ନୂଆ ନୂଆ ପୋଷାକ ଯେମିତି ହେଲେ ଆଣାଯିବ ତ ନୂଆ ପୋଶାକ। ତ ରଜର ପୂର୍ବଦିନ ହାତରେ ମେହେନ୍ଦି ପଡି ଯାଇଥିବ। ରଜ ମାନେ ଅ କୋଉ ଗୋଟେ ପର୍ବ ଆସୁଥିବ ହାତରେ ମେହେନ୍ଦୀ ଲାଗିିନଥିବ ଲାଗିବ ଯେମିତି ପର୍ବଟା ପର୍ବପରି ଲାଗୁନଥିବ ତ ତ ହାତରେ ମେହେନ୍ଦୀ
ହୁଁ। ତ ତା ରଜ ପୂର୍ବ ଦିନଠୁ ହିଁ ରଜର ସଜବାଜା ଆରମ୍ଭ ହୋଇଯାଇଥାଏ। ଯେହେତୁ ମେହେନ୍ଦୀ ହାତରେ ଲାଗି ଯାଇଥାଏ। ତ ମେହେନ୍ଦୀ ଲଗାଯାଏ। ତ ତାପରେ ନେଲ ପୋଲିସ ଏମିତି ଅ ଲଗାଯାଏ। ତାପରେ ରଜ ଦିନ ଚୁ ଟିକୁ ସୁନ୍ଦର ଭାବରେ ସଫା କରି ଶୁଖ ଯାଏ। ତାକୁ ଚୁଟିକୁ କେମିତି କିଏ କ କାହାକୁ କେମିତି ଷ୍ଟାଇଲରେ ପସନ୍ଦ ଚୁଟି କୁ କୁଣ୍ଡେଇବା ତ ଚୁଟିକୁୁ ହେୟାର ଷ୍ଟାଇଲ କରନ୍ତି। ପୋଷାକ ପିନ୍ଧି ଅ କିଏ କୋଉ ଅଳଙ୍କାର ମାନେ କୋଉ କୋଉ ଜଲେରୀ କାହାକୁ ପସନ୍ଦ ତ ଜ୍ୱଲେରି ପିନ୍ଧନ୍ତି। ରଜରେ ଅଳତା ମଧ୍ୟ ଝିଅମାନେ ଅଲଗା ଦିନରେ କିଏ ଲଗାନ୍ତି ଲଗାନ୍ତିନି କାହାକୁ ଅଳତା କିନ୍ତୁ ରଜରେ ଲ ସମସ୍ତେ ଅଳତା ଲଗାନ୍ତି। ଆଉ ଅଳତା ଲଗାନ୍ତି। ତାପରେ ସାଙ୍ଗମାନଙ୍କ ସହ ଦୋଳି ଖେଳିବାକୁ ଯାଆନ୍ତି। ତ ମୁଁ ବି ସେମିତି ଅ ମେହେନ୍ଦୀ କରିଥିଲି। ନୂଆ ଡ୍ରେସ ପିନ୍ଧିଥିଲି। ତା ସହ ଅଳତା ଲଗେଇକି। ଆମ ବାରିପଟେ ଦୋଳି ପଡିଛି ବଡ ଦୋଳି ତ ମୋ ସାଙ୍ଗ ମାନଙ୍କ ସହିତ ଦୋଳି ଖେଳିବାକୁ ଯାଇଥିଲି। ଆମ ଗାଁରେ ରଜ ମାନେ ଆଉ ପୁରା ବହୁତ ଧୁମଧାମରେ ପାଳନ କରନ୍ତି ଯେମିତି ତାସ ଖେଳନ୍ତି। ରଜ ତିନିଦିନ ସକାଳ ଛଅରୁ ରାତି ଦଶ ପର୍ଯ୍ୟନ୍ତ ସେମିତି ଖେଳ ଚାଲି ଖଲଥିବ ଖେଳୁ ଦୋଳି ଖେଳ ଚାଲିଥିବ, ସେପଟେ ତାସ ଖେଳ ଚାଲିଥିବ ବାଲି ଖେଳ ଚାଲିଥିବ, ପାନ ରଜପାନ ସେଇ ପାନ ବହୁତ ଟେଷ୍ଟ ଖାଇବା ପାଇଁ ମାନେ
ଯାହାକୁ ଯୋଉ ଖେଳ ଆସେ ସେମାନେ ସେଇ ଖେଳ
ଆଁ।
ଯାହାକୁ ଯୋଉ ଖେଳ ଆସେ ସେମାନେ ସେଇ ଖେଳା ଖେଳିଥାନ୍ତି।
ହଁ ଯାହାକୁ ଯୋଉ ଖେଳ ତ ମାନେ ବିଭିନ୍ନ ପ୍ରକାର ଗେଟିିବାଲି ଯେମିତି ତାସ ଖେଳ ତାସର ବି ବହୁତ ଖେଳ ଥାଏ। ଯେମତି ଯୋଡି, ତିରିପୁ ଆଉ ସେଟୁ ଅ ଏମିତି କେତେ ପ୍ରକାର ଖେଳ ଥାଏ ଆଁ। ଅ ତ ମାନେ ସମସ୍ତେ ଖେଳନ୍ତି ମାନେ ଯୋଉମାନେ ବାହା ହେଇ ଯାଇଥିବେ ବି ଝିଅମାନେ ସେମାନେ ବର୍ଷ ସାରା ଅପେକ୍ଷା କରିଥିବେ କେବେ ରଜ ଆସିବ ଆମେ ଘରକୁ ଯିବୁ। ତ ସେମାନେ ମଧ୍ୟ ଆସିଥାନ୍ତି ଆମ ବାରିପଟ ସମସ୍ତେ ମାନେ ପୁଅ ଝିଅ ଭାଉଜ ଦିଦି ସମସ୍ତେ ତେ ମିଶିକି ଆଁ ତାସ ଖେଳନ୍ତି ଦୋଳି ଖେଳନ୍ତି ବହୁତ ମଜା ଲାଗେ ସେଦିନ ପୁରା ଗାଁ ଘର ସାହି ସବୁ ଭର୍ତ୍ତି ହେଇଥିବ ରଜ ପାଇଁ ମୁଖ୍ୟତଃ ବିବାହିତ ଝିଅ ମାନ ନିଜ ବାପା ଘରକୁ ଆସିଥାନ୍ତି। ତ ସେଦିନ ବହୁତ ଘର ପୁରିଲା ପୁୁରିଲା ଲାଗେ ଘରକୁ ଏମିତିରେ ତ ଖାଲି ଦିନରେ ବି ଯଦି ଘରୁକୁ କିଏ କୁଣିଆ ଆସେ ତ ବହୁତ ଖୁସି ଲାଗେ ତ ରଜରେ ଗୋଟେ ମାନେ କୋଉ ଗୋଟେ ପର୍ବ ପର୍ବାଣୀରେ ଯଦି ଘରକୁ ଟିକେ କୁଣିଆ ପଳେଇ ଆସନ୍ତି ତ
ଆଉ ଟିକେ ଭଲ ଲାଗେ ରଜ ପାଳନ କରିବାକୁ।
ତ ସେମାନେ ଅ ତ ମାନେ ଅ ପର୍ବପର୍ବାଣି ରେ ଯଦି ଘରକୁ କୁଣିଆ ଆସନ୍ତି ତ ଅଧିକ ଟିକେ ଭଲ ଲାଗେ। ଘର ଟିକେ
ହଉ ଠିକ୍ ଅଛି ତ ଟାଇମ୍ ହେଇଯାଇଛି ତମର?
ହଉ ରଖୁଛି।